ସାଙ୍ଗ।
କହ।
ଜୟ ମା ବିରଜା।
ଜୟ ମା ବିରଜା।
ଆଉ କଣ ହାଲଚାଲ ତମ ଏପଟେ।
ଏପଟେ କଣ ହାଲଚାଲ ସେଇ ଯାହା ଥିଲା ସେଇୟା ଚାଲିଛି କିଛି ତ ନୂଆ ଦେଖିବାକୁ ମିଳୁନି।
ଆଜି ପାଗର ପରିବର୍ତ୍ତନ ଦେଖେଇଛି।
ପାଗର ପରିବର୍ତ୍ତନ ତ କୋଉ ଦିନ ନଦେଖା ମିଳୁଚି କି।
ହଁ ନା କିନ୍ତୁ ଗରମ ରୁ ଟିକେ ବ ମିଳିଛି।
ସେଇ ଗୁଳୁଗୁଳିୁଟା ହଉଛି କିନ୍ତୁ।
ସେଟି ତାପ ଟିକେ କମ୍ ଆଉ। କିନ୍ତୁ ଫରକ ଏକା ଦଉଛି ସେ ଗୁଳିଗୁଳି ହଉ ସେ ଖରା ହଉ ଗରମ ତ ଲୋକଙ୍କ ମରିିବା ମାଛି ମରୁଛନ୍ତି ଆଉ।
ହଁ ହଁ କାଲି ଗରମ ଏତେ ଜୋର ହଉଥିଲା କିନ୍ତୁ ବଡ ବଡ ଗଛ ତଳେ ଏତେ ମାନେ ଛିଡା ହେଇଗଲାଣଠୁ ଜମା ଏତେ ଗରମ ଲାଗୁନଥାଏ।
ଆଉ ଲୋକମାନେ ତ ଲୋକ ସଂଖ୍ୟା ବଢିଲେ। ଗଛ ତ କଟା ହଉଛି ଅଟୋମେଟିକ ଆଉ ହବ ଆଉ ଗରମ ତ କଣ ହବା ସ୍ଵଭାବିକ କଥା ଆଉ। ଆ ଏଇଟା ଏମିତି ଗରମ ହଉଛି ଭାବେ ପ୍ଲାଣ୍ଟେ ଏରିଆରେ ସବୁ ଲୋକ ଗୁଡା କେମିତି ହଉଥିବେ ଭାବେ।
ନିଆରେ ଜଳି ଯାଉ
ଏପଟେ ଯାଉଛ ଭାଇଘଟିକ ପ୍ଲାଣ୍ଟ
ହୁଁ
କହନା କହନା ସେ ପାରା ପୁଣି ତାଙ୍କର ସବୁ ସେଫ୍ଟି ଫେଟି ପାଇଁ ସମସ୍ତେ ୟୁଜ୍ କରିବେ ନାଇ କି ଜ୍ୟାକେଟ ହଉ
ହଁ ହଁ ହେଲମେଟ ହଁ।
ଡ୍ରେସ ପ୍ୟାଣ୍ଟ ପିନ୍ଧିକି ଯିବେ ସେପଟେ ତାକୁ ଟ ପିନ୍ଧିବେ ଆ ଏପଟେ ପଦାରୁ ଗରମ ଭାବି ସେ ବଡି କେତେ ହିଟ୍ ହଉଥ ପୁରା ଡିହାଇଡ୍ରେସନ ପୁରା।
ରୋଡ ରେ ତ ଅଛି ଷ୍ଟିଲ୍ ପ୍ଲାଣ୍ଟ।
ହଁ ଏବେ ଆଉ ଆଉ କଣ ଘରେ ଖିଆ ପିଆ କଣ ହେଇଥିଲା ଆଜି?
ଆଛି ଏଇପା କହିଲି ବିସ୍କୁଟ୍ ଫିସ୍କୁଟ୍ ଖାଇକି ରହିଛି। ଆଉ ତାପରେ ଦେଖାଯାଉ କଣ ହେବ? ତ ତ କିଛି ଭାବିନି ଗାଧେଇନି ପୂଜା
ଓହୋ ଠାକୁର ପାଖର ପୂଜା ଯାଇତ ପୁରା।
ହଁ ମୋର ପୂଜା ଦାୟିତ।
ଓ ସାରାଗ୍ରାମ ପୂଜା କରଛୁ ନା ନର୍ମାଲ।
ଉୁଁ ମାନେ
ମଁ ସାଳ ଗାମ ଫାଳ ଗ୍ରାମ
ନା ନା ନା ନା ନା ନା ଆରେ ଆମର କାଇହିଁ ସୁଯୋଗ କାଳଗ୍ରାମ ଆସିବ।
ନା ଆମ ଏପଟେ ଅଛନ୍ତି ତ କିଛି।
ଓହୋ ଘରକୁ ଆସୁଛନ୍ତି ନା ପାଇଛ। ଯାହେ
ସେ ପୂଜା କରୁଛନ୍ତି ମାନେ ଆମ ଘର ନୁହେଁ।
ଆଉ ଓ ହୋ ଆମର ନାହିଁ।
ହଁ ଲାମଶ ଲାଇଇ ପଚ
ଶାଳ ଗ୍ରାମ ଥିଲେ ବ୍ରାହ୍ମଣ ଛଡା ଆଉ କେହି ପୂଜା କରିପାରିବୁନି ତା ନିୟମ ଅଛି। ଶାଳ ଗ୍ରାମ ଯାହାଘରେ ଥିଲେ
ହୁଁ ନାଇ ବାମ ନାମ ଘର ମାନେ ସେ ଗୋଟେ ସାଇଡ଼ ବ୍ରାହ୍ମଣ ଅଛନ୍ତି ମୁଁ କହିଲି ସେ ସବୁ ବ୍ରାହ୍ମଣ କଣ ଶାଳଗ୍ରାମ ପୂଜା କରନ୍ତି କଣ? କିଛି ଆମ ଆ ତ ଭାଗମ୍ ଇଲୁ ବାବା ନର୍ମା ଏମିତି ହଉ ଆ ତମେ ଜାଣିଥିବ ଆମେ କିନା
ମୁଁ ତ ଅବଶ୍ୟ ଜାଣିନି ଯାହା ଯେତିକି ଶୁଣିଛି ମୁଁ ଖାଲି
ଆଉ ଆଜି ଖରା ବେଳ ପ୍ଲାନିଂ କଣ ଖିଆପିଆରେ ଆଇଁଷ ନା
ହଁ ଆଇଁଷ ତ ଇଚ୍ଛା ହେଇଛି ଆଇଁଷ ବି କରିବି ଖାଇବି ବିରିୟାନୀ କରିବି ହଁ ଚି କେନ ବିରିୟାନୀ।
ବିରିୟାନି ଆଁ
ହଁ ମୋର ବିରିୟାନୀ ସବୁଠୁ ଫେବରେଟ୍।
ବରିୟାନୀ ଟାଉନରେ କଉଟା ପ୍ରସ ପ୍ରସିଦ୍ଧ ଦା ଡିମା ନା କଣ?
ଉଁ ଦାଦି ମା ତ ନୁହେଁ ସେ ଇଏ ବିରିୟାନୀ ସମସ୍ତେ ଆଜିକାଲି ଠକେଇଲେଣି। ସିଏ ଭଲ ଦଉଥିଲେ ସବୁ କେ ଏତେ ବି ଦଉନାହାନ୍ତି।
ଯାହା ଫୁଡି ଯଦି ଟିକେ ଟା କଣ ଦଉଛି ନହେଲେ ନାଇଁ ନା।
ଦେଇଛି ଆଉ ଗୋଟେ କଣ ଅଫ? ଟାଉନ ନା କଣ ଗୋଟେ ଅଛି ସେଠିକି
ତେବେ ଇ ଠିକ୍ ଠାକେ ଯବ ମହାବୀର ଥରେ କହୁଥିଲା।
ହଁ
କିନ୍ତୁ ମୁଁ ନମସ୍ତେ ଠୁଦେଖି ଖାଇନି କେବେ କିନ୍ତୁ ଆଦିମାରେ ଏ- କ୍ଵାଲିଟି ଟିକେ ଦଉଛି ଆଉ।
ହଁ ହଁ ହଁ ଦାଦିମାଟା ରେଷ୍ଟୁରାଣ୍ଟା ଆଉ ରେଷ୍ଟୁରାଣ୍ଟା ନା ସେଇଟା ଦବ ସେ ଏମିତି ପଇସାଟା ନବ। କିନ୍ତୁ ଅପ ଟାଉନ ହେଇଗଲା ଆଉ। ନମସ୍ତେ ହେଇଗଲା ଏମାନେ କଣ ତମକୁ ଦେଶୀ ଜିନିଷ ଦେବେ ଠିକ୍ ପଇସା ନେବେ।
ପଇସା ଠିକ୍ କ୍ୱାଣ୍ଟି ବି ସବୁ ଠିକ୍ ଠାକ୍ ତାଙ୍କ ପୁରା
କ୍ୱା-କ୍ୱାଲିଟି ଆଉ ରେଷ୍ଟୁରାଣ୍ଟ କଣ ଖାଲି ଗଦିରେ ବସିବା ଆମ୍ବିଏନ୍ସ ଦେଖିବା
ହଁ ମାନେ ତାର କଣକି ମାନେ ତା ଚାକ ଚକଣ ଦେଖ ରଖିକି ତମେ ପଇସା ଦବ। ସିଏ ଏସିି ଟେ ଲଗେଇଥିବେ ସେ ଫ୍ୟାନ୍ ଟେ ଲଗେଇ ତ ତାର ଡେକୋରେସନ୍ ହିସ ତ ହବନି ଆଉ ତ ସିଏ କଣ ଖାଲି ଖାଇବା ପଇସା ଟା ନେଲେ ତମ
ନା ତାର ଭାଇ ସବୁ ଲଗେଇଦବ ମଝିରେ ଜିଏସ୍ ଟି ଫିଏସ୍ ଟି ସବୁ ଲଗେଇ ଏ ବା ମଝିରେ ମୁଁ ଦେଖିଛି ସୋସିଆଲ ମିଡିଆରେ ତା ଦେହରେ ଗ୍ୟାସ୍ ଚାର୍ଜସେ ବି ପକେଇ ଦେଇଥିଲେ।
ହଁ ଆଉ ଗ୍ୟାସ ଚାର୍ଜେସେ ପଢିବନି ଗ୍ୟାସ୍ । କେ ନର୍ମାଲ ସିଷ୍ଟମ୍ କରିଦେଲା କି ଯେଉଁମାନେ ମାନେ ରୁରାଲ ଏରିଆରେ ଗାଁ ଫାଁ ରେ ପଇଁଚାଳିଶ ଥିଲେ ସହରରେ ତିରିଶ ଦିନ ମଝିରେ ଥରେ କରିଥିଲା। ଆଉ ଗୋଟେ ଗୋଟେ ହୋ ହୋଟେଲ ରେ ତ ଗୋଟେ ଗୋଟେ ଦିନରେ ଗୋ । ଥିବ କି ଦିଟା ସରିଥିବ ଆ ସେ ହଁ ଆ ସେମାନେ ସବୁ ବ୍ଲାଙ୍କ ରେ ଉଠାନ୍ତି ନା ବ୍ଲାଙ୍କ ରେ ଦାମ୍ ହେଇଯାଇଥିଲା ତ ମଝିରେ ଅଢେଇ ହଜାର ତିନି ହଜାର। ଏମିତି ଲୋକଙ୍କୁ ବୁକିଂ କରିକି ମିଳିନଥିଲା। ।
ସେ କଣ କରିବା
ଆଉ।
ଆମ ଓମ୍ ଦେଖାହେଇଥିଲା ନା ନାଇଁ?
ଓମ୍ ହଁ ଆସିଥିଲା। ମାର୍କେଟ ଆଡ଼େ କଥାବାର୍ତ୍ତା ହେଉଥିଲେ ସେ କଣ ପଢ଼ାପଢ଼ି ଏବେ କରୁଛି ତାକୁ ପଚାରିଲି କଉଠି କଣ ଜବ୍ ଫବ୍ ପାଇଁ ଇଣ୍ଟରଭ୍ୟୁ ଫିଇଣ୍ଟଭ୍ୟୁ ଦବା ପାଇଁ ଯିବା ନା କଣ କରିବା ସେ ତ କହିଲା ନା ମୁଁ ଗୋଟେ ବର୍ଷ ପ୍ରିପେୟାର ହେମି କୋର୍ସ ଫୋର୍ସ କିଣିକି। ଆଉ ପ୍ରିପେୟାର ହେଇକି ତାପରେ ଦେଖିବା କୋଉଠି ଇଣ୍ଟରଭ୍ୟୁ ଫିଣ୍ଟରଭ୍ୟୁ ଦବା। କାରଣ ଏବେ କଣ ନର୍ମାଲ ସବୁ କଣ ଆମେ ଫୁଲି ସ୍କିଲ୍ଡ ପିଲା କି ନାଇଁ ନା। ଆଉ ତାକୁ ହେଲେ ଟାଇମ୍ ଲାଗିବ ସେ ସେ ।
ଗୋଟିଏ ପିଲା ତ ସେଇ ଓମ୍ ହିଁ ଜାଣିକି ଆମର ଯେତେବେଳେ ୱଟେକ ନା କଣ ଗୋଟେ ହଉନ ଏଟିଏମ୍ ଲ୍ ଏସେସ୍ କ୍ଲାସ୍ ସେଇ ଗୋଟିଏ ପିଲା ହି ଜବାବ୍ ଦଉଥିଲା ଆଉ କେହି ହଁ କେହି ଦଉନ ।
ଟଚ୍ ରେ ରହିଲେ ସମସ୍ତେ ଦେବେ ହଁ ନା ଆଉ ଆମେ ସବୁ ଖାମ୍ ଖିଆଲି କଲେ ଆଉ।
ହଁ ଆଉ ସେ ଅତାଡୁଆ ଟାଇମ୍ ରେ କ୍ଲାସ୍ କଲେ କଣ କିଛି ବୁ
ଟାଇମ୍ ଟିକେ ରହିଲେନି ଆଉ ସମସ୍ତେ ଫାଙ୍କା ବି ରହବେନି ଆଉ
ଏବ୍ ଏବେ ତ ଚାଟ୍ ଜିପିଟି ଅଛି ନା। ତୁ ଯେ ଅନୁସାର ପ୍ରର୍ମଟ ଦେ କୋଡ ଦେଇଦବ ସଇଲା ପେଷ୍ଟ୍ କରିକି ଆଣିକି ପକା ଦେଖିବୁ ଆନ୍ସର ବାହାରି ପଡିବ।
ହଁ ଏବେ ତ ସବୁ ଟେକ୍ନୋଲୋଜି ୟୁଜ୍ କଲେଣି। । ଆସିଲାଣି ହେଲେ ବି ଆଉ ଫୁଲି ସ୍କିଲଡ ହବା ପାଇଁ ହେଲେ ବି ତମ ତ ଦରକାର ନା କିଛିଟା ତ ଜାଣିଥିବ ନା। ଚାର ଜପିଡି ହଉ ଏଆଇ ହଉ ତାକୁ ଚଲେଇବା ପାଇଁ ବି ଲୋକ ସ୍କିଲ୍ ଟା ଦରକାର ନା।
ହଁ।
ଆଉ ମାର୍କେଟରେ ଏବେ କମ୍ପିଟିସନ ଅଧିକ ହେଲାଣି। ଆ କମ୍ପିଟିସ୍ ସେମାନେ ମାର୍କେଟ୍ ରେ ଅଧିକ ଆଉ ତାକୁ
ଇଛା ହଉଛି ଫରେନ୍ କଣ୍ଟ୍ରି ପଳାନ୍ତି। ଏ ଯାଇ ହଉନି। ଫରେନ୍ କଣ୍ଟ୍ରି ଫରେନ୍ କଣ୍ଟ୍ ଟ୍ରି।
ଫରେନ୍ କଣ୍ଟ୍ରିରେ ହେଲେ ତ କିଛିଟା ତ ଜାଣିକି ସ୍କିଲ୍ ଫିଲ୍ ହେଇକି କି ଯୋଗାଯୋଗ କରି ଯିବୁ ଫରେନ୍ କଣ୍ଟ୍ରି କେମିତି ଅ ମାନେ ନ ଯାଇଁକି ପଳେଇବୁ। କା ଥ୍ରୋରେ ବି ଥରେ ଥରେ ଗଲେ ତାପରେ ଅଭ୍ୟାସ ଥିଲେ ତୁ ଯାଇପାରିବୁ।
ହଁ ଫରେନ୍ କଣ୍ଟ୍ରିରେ କିନ୍ତୁ କହିବାକୁ ଗଲେ ଲେସ୍ କମ୍ପିଟିସନ୍। ଭଲ ଚାକିରି ଆଉ ଏତେ ମାନେ ୱାର୍କସ ୱାର୍କ ପ୍ରେସର ଦେବେନି ଯେତିକି ଘଣ୍ଟା କାମ କରିବେ କରିବେ। ମୁଁ ଏଇଟା ଦେଖିଛି ହଁ। ସେଇଟା ମାନେ ଆମ ଭାରତ ତର କିନ୍ତୁ ରୁଲ୍ ନାହିଁ। ରହିଛୁ ମାନେ କାମ ନସଲା ଯାଏ ଯାଇ ପାରିବୁନି ହଁ।
ମାଣ୍ଡାଟୋରି ପକେଇ ଦୁଉଚ଼ନୀ।
ଅଟୋମେଟିକ୍ ସେ ସିଷ୍ଟମ୍ ବନ୍ଦ ହୋଇଯିବ।
ହଁ ହଁ ମୁଁ ସୋସାମିଲ୍ ଦେଖଛି।
ରୁଲ ରେଗୁଲେସନ୍ଟା ସବୁଠୁ ଭଲ ଅଛି। ବଟ ଆମ ଇନ୍ ଇଆରେ ନାହିଁ ସେମତି।
ସେଇଥିଲାଗି ଇଣ୍ଡିଆ ପଛରେ ବା।
ହଁ।
ଡେଭ୍ଲପିଂ କଣ୍ଟ୍ରି ଆଉ
ବେଶୀ ସବୁଠୁ ବେଷ୍ଟ କଣ୍ଟ୍ରି ହଉଛି ଜର୍ମାନୀ, ସୁଇଜରଲ୍ୟାଣ୍ଡ ଆଉ ଅଷ୍ଟ୍ରେଲିଆ। ଏଇଗୁଡ଼ା ସବୁ ସବୁଠୁ ଭଲ କଣ୍ଟ୍ରି କାନାଡ଼ା। କାନାଡ଼ା ତ କହିବୁ ସେକେଣ୍ଡ ପାର୍ଟ ଅଫ୍ ଇଣ୍ଡିଆ ଆଉ। କାନାଡରେ ଅ ଅଧିକାଂଶ ପଞ୍ଜାବୀ ମାନେ ରହିଥାନ୍ତି ତୁ ଦେଖିବୁ। ଆଉ କାନାଡ଼ା ତ ସବୁଠୁ ବେଷ୍ଟ ଏଜୁକେସନ୍ ପ୍ରୋଭାଇଡ଼୍ କରୁଛ ନା
ହଁ ଏଜୁକେସନ ସିଷ୍ଟମ୍ ବି ଆମ ଏଠି କଉଠି ଏତେ ଭଲ
ଭଲ ନାହିଁ। ବା ଯେଉଁ ଯେତିକି ଅଛି ସେଥିରେ କମ୍ପିଟିସନ୍ ପ୍ରବଳ ଆଉ କଣ କରିବ ସେଇ ସେଇଟାକୁ ନେଇକି ବିଜନେସ୍ ଖୋଲୁଛନ୍ତି ଆଉ କଣ କରିବ?
ହୁଁ
ପଦାଦେଶରେ ଭାଇ ମାନେ ଚାକିରି ଯେମିତି ହଁ ସେଠିକାର ଜିନିଷ ଦରଦାମ ବହୁତ କିଛି ହେଲେ କଣ ହେଲା ସେ ଅନୁସାରେ ତୋତେ ଜିନିଷ ପ୍ରୋଭାଇଡ଼୍ କରାଯାଏ? ଏଠି ତ ଛାଡ଼ ଆଉ କଣ କହିବି?
ଦଶ ଘଣ୍ଟା କାମ କର ଦଶ ହଜାର।
ବାସ ସେଠିସେମିତି ନାଇଁ ଅଧ ଯଦି ଏକ୍ସଟ୍ରା କରିବାନେ ତାହେଲେ ତୋତେ ସେ ଅନୁସାରେ ପଇସା ମିଳିବ।
ହଁ।
ସେ ଫରେନ କଣ୍ଟ୍ରି ସବୁଠୁ ଇଚ୍ଛା ହଉଛି ପଳାନ୍ତି ଯେ ଏକାଥ୍ର ପଇସା ଇନକମ୍ କରିକି ଫୋନ୍ ଟିକେ ଆସନ୍ତୁ।
ଟେନସନ ବି ଅଛି ରିସ୍ କି ବି ଅଛି।
ରିକ ରିକସ ରିକ୍ସ ଏଇ ବା ହଁ ମାନୁଛି। କିନ୍ତୁ ହେଲେ କଣ ହେଲା କାମ ଯଦି ବ୍ୟସ୍ତ ରହିଥିଲେ ସେ ରିକ୍ସକ ଫିକ୍ସ ଦେଖାଯିବନି।
ହଁ।
ଆଉ କାମ କରିବୁ ଆସିବୁ ଘରେ ରହିବ ଆଉ କୁଆଡ଼େ ଯିବୁ କି ତୁ ହଁ ବୁଲାବୁଲି କରିବୁ ସେମିତି ଅନ୍ୟାନ୍ୟ କାମ କଲେ ସିନା ଡର ଲାଗିବ। ବୋଧେ ଏନ୍- ଏଚ ରୋଡ ସାଇରେ ଅଛି ନା କଣ ଗାଡି ତୋ ପସେ ହୋଉଛି
ଆଉ
ଆଉ କଣ କରିବା ଏଆ ଚାଲିଛି ଆଉ।
ରଜ ଆଇଲଲେଣି କୁଷୁମା ଫୁଷୁମା ଆଡେ ଆସ ବୁଲାବୁଲି କରିବା ଦେଖି
କୁସୁ ହଁ ଆସୁନ ଏଇ ଗୋଟେ କଥା ଆସ ଆସ। ୟାଡେ ଆସ।
କୁସୁମା ପାଖରୁ କେତେ କଣ ହବ ଘର?
ଆମ ଘର କୁସୁମର ସେପଟ। ଟଟା ହେଇ ଜାଡିକି ଆମ ଘର
ଓହୋ ତ ମପଲା ପୁରା ପାଖ ଆଁ
ହଁଅ
ଆମପୁର ଦଶ ପନ୍ଦର ହେଇ ଯିବ
ଆ ଆମ ଯଉଠି କୁସୁମ ଛିଡାବୁ ମାନେ ଭାବିଦେ ସେପଟାଆମ ଘର
ଅ ହଁ କୁସୁମାରୀ ତ କହ ଗଲେ ତ କୁ ନା ରଜ ରେ ତ କୁସୁମା ଭିଡ଼
ହଁ ଏ ବାବା ଏ ଗନ୍ଧ ମଧ ହୁଏ ଯେ ମୁଁ ସେଇ ଯୋଉ କୁସୁମାରେ ରଜ ଯେଉଁବେଳେ ମୁଁ ଟୋଟାଲି ଯାଏନା।
ନା କେବଳ ମାନେ ବୁଲିବା ପାଇଁ କଣ ଯିବୁ ଲୋକମାନଙ୍କ କ୍ରେଜ ଦେଖିବା ପାଇଁ ଯିବୁ ଆହୁରି ଅତି ମଜା
ହେଲେ କଣ ହେଲା ଭିଡି ଭିଡ କିଛି ଫଟୋ ଫଟ ଉଠେଇ ପାରିବୁନି ବା ରଜ ହେଇଛି ମାନେ ନିଶ୍ଚିତ ବର୍ଷା ହେବ ସରଲା ତତେ ବାହାର କରିଦେବେ ସେହି ସମୟରେ ଶୀଘ୍ର ଶୀଘ୍ର ବାହାର ଆଉ ସେଠି କୋଉଠି ରହିବା ହୁଁ ପୁରା କାଢିଦେବେ ଆଉ କିଛି ନାହିଁ ବା ସେଠି ତୁ କହୁ ଛାତ ତଳେ ନେଇ ଯାଇକିଛି ଛିଡ଼ାକୁ ଜମା କିଛି ନାହିଁ।
ଓଯେଭି
ରାତି ଆଠା ବ ମାନେ ବାହାର କରିବେ
ହଁ ରାତି ଆଠରେ ତ ବାହାର କରିବେ
ସେଇ ହଉଛି କଥା ସେଇ ଯୋଗୁ ମୁଁ ପଇସା ଦେଇଛି ମାନେ ମୁଁ ଭଲ କିଣ ବୁଲିବି ଯେତେ କେତେ ଘଣ୍ଟା ରହିଲେ ବି କିଛି ଅସୁବିଧା ନାହିଁ କିନ୍ତୁ ହେଲେ କଣ ହେଲା ବର୍ଷା ବର୍ଷେ ହେଲେ ମାନେ ବାହାରିଯିବୁ ସେଇ ଯୋଗୁଁ ମୁଁ ଯାଏନି।
ଓହୋ
ହଁ ମୋର ଏଇଠି ଗୋଟେ ଥିଲା ସ୍ମାର୍ଟ ପାର୍କ ସେଠି ଯେତିକି ମାଗଣା ଥିଲା ମାନେ ମୁଁ ଧୁଁ ବୁଲି ଆଜି ତ ଚାର୍ଜେସ୍ ଲାଗିଲା ସରିଲା ହ ବା କୋଡିଏ ଟଙ୍କା ସେ ମେଡିକାଲ କଲେଜ ପାଖରେ ଥିଲେ ସ୍ମାର୍ଟ ପାର୍କ
ହଁ ମାନେ କେତେ ମିନିଟ ସେମିନି ଟାଇମ୍ ମ୍ଲିମିଟ
ହଁ ହଁ ହଁ ଟାଇମ୍ ଥିଲା କେତେ ସଂ କା ସଂ ଚାରିଟାରୁ ସାତଟା ନା ସାଢ଼େ ସାତଟା ଯାଏଁ ବୁଲିବ ସକାଳ ଛଅରୁ ଆଠ ଯାଏଁ ଏତିକି।
ଆମ ଥରେ କ ଟା ଦେଇକି ଏଣ୍ଟ୍ରି କଲେ ପୁରା ଫୁଲି ବୁଲି ଅଇଲ ସେମେ ଟାଇମ୍ ଲିମିଟ ଅଛି କୋଡିଏ ଟଙ୍କା।
ସେଇ ବା ଟାଇମ୍ ଲିମିଟ୍ଟା ବା କହିଲି ଆଉ ତାପରେ ବାହାର କରିଦେବେ।
ଓହଁ
ନାଗରୁ ଲାଉ ନାହିଁ ଛାଡ଼।
ଖରା ବି ହଉଛି କେମିତି ଲୋକ ଯିବେ ବୁଲା ବୁଲି ପାଗ ନରମ ରହିଲେ ଲୋକ ଯାଇଥିବେ ବୁଲାବୁଲି
ବିଶେଷ କିଛି ନାହିଁ ହଁ କହିଆକୁ ଗଲେ ମୁଁ ଯାଇଛି ଯେତିକି ବୁଲିଛି ଛୋଟ ପାର୍କ କଣ ଶାନ୍ତି କୁସୁମା ରେ ହଁ ତିରିଶ ଟଙ୍କା ଦେଲେ ଲାଭ ବହୁତ ଅଛିି। ଏ ଅଛି ପାଣି ଫାଣି ମ୍ୟୁଜିକ୍ ଡ୍ୟାନ୍ସ ସବୁ କିଛି ଦେଖ ଦେଖିପାରିବୁ କିନ୍ତୁ ସେ ସ୍ମାର୍ଟ ପାର୍କରେ କୋଡିଏ ଟଙ୍କା ଦେଇ କିଛି ଲାଭ ନାହିଁ ତା ଅପେକ୍ଷା ତ ସାନ ଘାଗରା ତ ତ ଭଲ ନଉଛି।
ହୁଁ।
ଆ ତିରିଶ ଟଙ୍କା ନେଲେ ସବୁ କିଛି ବଢ଼ିଆ ସିଷ୍ଟମ୍ ରଖିଛି କିନ୍ତୁ
ସେଠି ଟିକେ ଲୋକ ହଉଛନ୍ତି ଅଧିକ ଏ ସେ ଲୋକ ହଉନାହାଁନ୍ତି।
ସାନ ଘାଗରା ଓ ବଢ଼ିଆ ଲାଗିଲା। ତା ଆଗରେ କୁସୁମା କିଛି ବି ନୁହେଁ ମୁଁ ଦେଖି ଥିଲି।
ଲୋକ ଟିକେ ସେଠି ହଉଥିବେ ହଁ ହଁ ହଁ।
ଏ ସେଠି ଫିଷ୍ଟ୍ ଫିଷ୍ଟ୍ ପାଇଁ ଗାଡ଼ି ପାର୍କିଂ ପାଇଁ ବଢ଼ିଆ ସୁବିଧା ଅଛି କିନ୍ତୁ ହଁ। ବଡ଼ ଘାଗରା ଯେତେ କିଛି ନାହିଁ ସାନ ଘାଗରା ସବୁଠୁ ମସ୍ତ ଅଛି ମୁଁ ବୁଲିଛି ମୋ ହାରାହାରି ହଁ ଚାରି ପାଞ୍ଚ ଘଣ୍ଟା ଭଳିଆ ସେଇଠି ରହିକି ବୁଲିଛି ଏତେ ଥକି ଗଲି ଯେ ସେ ଘାସ ରେ ଯାଇକି ଶୋଇ ପଇଲି। ଏତେ ଇଏ ଏଇ ଖରା ଦିନରେ ହିଁ ଯାଇ ଥିଲି।
ଖରା ଦିନେ ଟିକେ ବର୍ଷା ବର୍ଷା ଦିନ ଗଲେ ଟିକେ ଅଧି
ବର୍ଷା ଦିନ ହେଲେ କାଦୁଅ ମାଦୁଅ ହେଇଯିବ ନା ଗନ୍ଧ ହବ।